ଉଁ ହାଲୋ। ହାଲୋ ହଁ ହଁ ଶୁଭ ଶ କାଳ ଭଲ ଅଛନ୍ତି।
ଆଜ୍ଞା।
କଣ କରୁଥିଲେ?
ନାଇଁ କିଛି ନାଇଁ ଏବେ ତ ମାନେ ରୋଷେଇ ବାସ ଆରମ୍ଭ ହେଲା ଆପଣ କଣ କରୁଥିଲେ?
ହଁ ମୁଁ ମୁଁ ବି ସେଇ ରୋଷେଇବାସ ଆରମ୍ଭ କଲି ବ୍ରେକ୍ଫାଷ୍ଟ କଲା ଟିକିେ ଲେଟ୍ ହେଇଗଲା। ଏଠିଲ ବେଳକୁ ଗିକେ କାମ ଥିଲା ତ କରୁଥିଲି। ଆଉ ତାପରେ ଲେଟ୍ ହେଇଗଲା ଆଜି ଲେଟ୍ରରେ ବ୍ରେକ୍ଫାଷ୍ଟ କଲି ସବୁ କାମ ଲେଟ୍ ହେଇଗଲା ମାନେ ଉଠିଲିଣି ଜଲ୍ଦି କିନ୍ତୁ ଉଁ ଟିକେ ମୁଁ ଟିକେ ସକାଳ ଉ ଠି ଟିକେ ଟିକେ ବ୍ୟାୟାମ କରେ ତାପରେ ଆଜି କଣ ଗୋଟେ ଏମିତି ଲୁଗା ଫୁଗା ଥିଲେ ସଫାସଫି କରିବା ପାଇଁ ମୁଁ ଆଉ ବ୍ରେକ୍ଫାଷ୍ଟଟା ଟାଇମରେ କରିବା କଥା ଭୁଲି ଯାଇଚି ପୁରା ଆଉ। ମୁଁ ଟିକିଏ ଆଠଟା ସୁଦ୍ଧା ବ୍ରେକ୍ଫାଷ୍ଟ କରିଦିଏ। ସକାଳ ଜଳଖିଆଟା ଆଠଟାଶଟା କରେ ମୁଁ ଆଜି ଖାଇଥିଲି ଆଜି ତା ସକାଳ ଉଠିକି ଟିକେ ମେଥି ପାଣି ପିଇଥିଲି। ତାପରେ ରାତିରୁ ମେଥିରୁ ଟା ମେଥି ଟା ବତ୍ରେଇ ଦିଏ ତ ମେଥି ପାଣି ଟିକେ ପିଏ ମୋତେ ଟିକେ ପେ ଟ ସଫା କରିବାପାଇଁ ମେଥି ପାଣି ପିଇଥିଲ ତାପରେ କିଛି ସମୟ ପରେ ତାପରେ ଆଉ ଟିକେ ଖାଇବି ଛ ତୁଆ ଖାଇଲି ଟିକେ କାହିଁକି ନା ଜଳଖିଆ ଟିକେ ବନେଇବି କହିକି କିଛି କରିନଥିଲି ତ ମୋତେ ଟିକେ ଶିଖ ଶୀଘ୍ର ବେଶୀ ମୋତେ ଟିକେ ଗ୍ୟାସ୍ ହେଇଯିବ କହିକି ଛତୁଆ ଟିକେ ଖାଇଲି ତାପରେ ତାପରେ ବନେଇଲି ଇଏ ଯୋଉ ହଁ ଚୁଡ଼ା ବନେଇଲି।
ନା କଣ?
ହଁ କସ୍ତୁରୀ ଛତୁଆ ଟା ସେଇଟା କିଣାଟା ଆଉ ଆଗୁଆ ବନୋଉ ଥିଲ। ଆଗ ବନଉଥିଲି ଯେ ଏବେ ଆଉ ହେ ହେ ତମେ କଣ ଖାଇଲ?
ମୁଁ ତ ସକାଳୁ ଟିକେ ସେଇ ବ୍ରେଡ ଖାଇ ଦେଇେଇଥିଲି।
ଆଛା ପାଁରୁଟି ହଁ ହଁ।
ନାଇଁ ତାପରେ ଛତୁଆ ଟା ତାଙ୍ଗ ଘରେ ବି ତ ଆମେ ଛତୁଆ ଟା ବି ବନେଇ ପାରିବା ନା
ହଁ ହଁ ଛତୁଆ ଟା ବନେଇ ପାରିବା।
ନାଇଁ ଯୋଉ କହିଲେ ଆପଣ କି ଆଉ ମେଥି ପାଣି କହିଲେ ପିଇବା ପାଇଁ ସେ ମାନେ କେହି କେହି ତ ଜିରା ପାଣି ଆଉ ମାନେ ମହୁ କିଛି ଲେମ୍ବୁ ପାଣି ଏମିତି ପିଅନ୍ତି ନା
ପିଅନ୍ତୁ ଯେ ମୋରଟା ଟିକେ ମୋତେ ଟିକେ ଗ୍ୟାସ୍ ହେଇଯାଉଚି ତ ତେଣୁ ମୁଁ ଟିକେ ମେ ଏଥି ପାଣିଟା ପିଉଛି ଆଉ ତାପରେ ଡାଇବେଟିସ୍ ଅଛି ମ ଏତ ବହୁଳ ସେଇ ଯୋଉ ବେମାରୀ ମାନେ ରୋଗ ଟିକେ ଅଛି ମୋର ଟିକେ ମାନେ ବେଶୀ ନାହିଁ। ଟିକେ ର ଆସି ମାନେ ଦେଖୋଉଚି ତାର ଲକ୍ଷଣ ଗୁଡା ସବୁ ସେଥିପାଇଁ ଡକ୍ଟର କହିଲେ ଟିକେ କମେଇବା ପାଇଁ ତ ସେଥିପାଇଁ ଏଟା ପିଉଚି। ତାପରେ ଟିକେ ଛତୁଆଟା ମୁଁ ଆଗ ସବୁ ଘରେ ବନଉଥିଲି ଏବେ କଣ କରୁଚି ଛତୁଆଉ ମାନେ ଟିକେ ସକାଳୁ ସ୍କୁଲ ଯିବାକୁ ହେଉଛି ତ ସେ ସେଥିପାଇଁ ମୁଁ ମାନେ ଆଉ ବନେଇ ପାରୁନି ଛତୁଆ ଟା ନହେଲେ ଆଗ ସବୁବେଳେ ଛ ଛତୁଆ ଘରେ ବନାଉଥିଲି। ପୁଅ ବି ଛତୁଆ ବନଉଥିଲି ପୁଅ ବି ଖାଉଥିଲା ହଁ। ସେଥିପାଇଁ ବନୋଉଥି
ମାନେ ଯୋଉ ମେଦବହୁଳତା କଥା କହିଲେ ଆପଣ ସେଥିାଇଁ ତ ମାନେ ଯୋଉ ଆମର ଥାଏ ଭାତ ତ ଆଳୁ ମାନେ ମିଠା ଜିନିଷ ସବୁ ମନା କରନ୍ତି ନା ଯେମିତି ମିଠା ବି ଖାଇବେନି
ହଁ ମିଠା ତ ମନା କରିବେ କିନ୍ତୁ ଆମର ଜୋଉ ହ କାର୍ବାନ ଟା ଆମର ଭା କାର୍ବନ ସେଟା ଆମର ଭାତରେ ଅଛି ରୁଟିରେ ଅଛି ତ ତେଣୁ ଟିକେ ମାନେ ସମାନ କରିବା ପାଇଁ ସମାନ ପରିମାଣରେ ଖାଇବେ ଆଉ ମେ ତ ମତ ଅଳ୍ପ ଅଳ୍ପ ଅନୁସାରେ ହଁ ।
ହିଲି ଯୋଉ କାର୍ବୋହାଇଡ୍ରେଟ କଥା କହିଲ ତ ସେ ତ ସାର କଥା ସେ ସବୁ କଣ ହଉଛି କି ଆଜ୍ଞା ସେ ସବୁ କଣ ହଉଛି ଯେତିକି ସବୁ ଆମର ମାନେ ଚାଉଳ ଜାତୀୟ ହୋଉ କି ଯୋଉ ଆମର ଯୋଉ କନ୍ଦମୂଳ ହୋଉ ମାନେ ସବୁ ଜିନିଷ ମିତି ଆଳୁରେ ଏସବୁରେ ଆମର କଣ କି ମାନେ ଅଧିକ ପରିମାଣରେ ଟିକେ ମାନେ ଥାଏ ନା ମାନେ ତାର ମିଠାଟା ହୋଉଟା ତାର ଗ୍ଲୁକୋଜ ର ଆମାଉଣ୍ଟ ଟିକେ ରହିଯାଏ ସେ ଜାଗାରେ
ସେ। ସେଥିପାଇଁ ମିଠାଟା ଯେହେତୁ ରହିଯାଉଛି ସେଥିପାଇଁ ଏଇଟା ମନା ଆଉ କିନ୍ତୁ ଦିଟା ଜାକରେ ସମାନ ସ୍ଵେତ ସାରା ଅଛି ସେଥିପାଇଁ ସେଥିପାଇଁ ଆମେ ଯଦି ଟିକେ ମାନେ ଆ ଏ ଏ ମାନେ ଆପଣ ଖଣ୍ଡେ ଯଦି ରୁଟି ଖାଇବେ କହିଲେ ଅଳ୍ପ ଟିକିଏ ଭାତ ଖାଇବେ ଯଦି ସବୁ ଓହୋ ମୁଁ ସେଥିପାଇଁ ଚୁଡା ବନେଇ
ଆଜ୍ଞା ଡକ୍ଟର କୁହନ୍ତି କି ଆଉ ଟିକେ ଟିକେ ମାନେ ଭାତ ଖାଇବା ଟା କମେଇବେ ୟା ରୁଟି ଟିକେ ଖାଇବେ ରୁଟି ବି ଖାଇବେ ଯେ ସେଟା ଯୋଉ ସେମିତି ମାନେ ଖାଲି ସେ ଘିଅ ଫିଅ କିଛି ପକେଇବେନି ସେଥିରେ ଖାଲି ଏମିତି ସେକା ସେକିକି ହିଁ ଖା
ହଁ ସେକିକି ଖାଇ ମାନେ ଖାଲି ତାପରେ ଆପଣ ଯଦି ବାସି ରୁଟିଟା ଖାଉଛନ୍ତି ମନେକର ରାତିରେ ରୁଟି ବନେଇ ଦଉଛନ୍ତି ଆଉ ସକାଳୁ ଖାଉଛନ୍ତି ସେଇଟା ଆହୁରି ବେଶୀ ଭଲ। ବାସି ରୁଟିଟା ଦେହ ପାଇଁ ଭଲ କହୁଛନ୍ତି ଡକ୍ଟର ଆମେ ସେଥି ରୁ ସନ୍ତୁଳା ପ୍ରାୟ ମୁଁ ରୁଟି ସନ୍ତୁଳା କରିଥାଏ ସକାଳୁ ତ ମୁଁ ରୁଟି ସନ୍ତୁଳା ଖାଉ। ଆଜି ଯେହେତୁ ଟିକେ କରିପାରିଲିନି ସେଥିପାଇଁ ଟିକେ ଚୁଡ଼ା ବନେଇଥିଲି ଚୁଡ଼ା ଆମେ ସେମିତି ଚୁଡ଼ା କଦଳୀ ସେ ଏଁ ଟିକେ ଚକଟି ଖାଇଲୁ ଆଉ ହେଁ-ହେଁ-ହେଁ।
ତାପରେ ଦେଖନ୍ତୁ ଯେବେ ଯେମିତି ଚିନି ରୁ ତ ହେଇଥିବ ମାନେ ଚିନି ପ୍ରସ୍ତୁତ ହେଇଥିବା କିଛି ବି ଜିନିଷ ମାନେ ମନା କରନ୍ତି ଖାଇବାକୁ ଖା ଦ୍ୟ ହେଲେ ଆମେ ଯୋଉ ଥିବ ମାନେ ଗୁଡରେ କିଛି ଆମେ ଖାଇପାରିବା ଯଦି ତାର କି ନହେଲେ ଏବେ ତ ଆସୁଛି ସବୁ ଯୋଉ ମାନେ ସୁଗର ଫ୍ରି ଯୋଉଟା କହୁଛନ୍ତି ଏବେ ପଳେଇ ଆସିଲାଣି ସବୁ ମାନେ ସେମିତି ବି ଆମେ କିଛି ବ୍ୟବହାର କରିପା ପାରିବା ଆଉ ଆମେ ତ ସୁସ୍ଥ ରହିବା ପାଇଁ ଆମକୁ ଯେମିତି ବି ସେ ଯୋଉ ଯୋଗ କହିଲେ ବ୍ୟାୟାମ କହିଲେ ପ୍ରାଣାୟାମ ଏସବୁ ମାନେ ଆମୋ ଦୈନନ୍ଦିନ ଜୀବନରେ ଆମକୁ ଆଜ୍ଞା ଆଜ୍ଞା ଆଉ ଏବେ କଣ ହଉଛି ନା ସମସ୍ତେ ପୁରା ମାନେ ଏତେ ବ୍ୟସ୍ତ ଯେ ନିଜ ଶରୀର ର ଟିକ ନିଜେ ବି ଧ୍ୟାନ ରଖ
ଧ୍ୟାନକୁ ରଖି ପାରୁନାହାନ୍ତି ବ୍ୟସ୍ତବହୁଳ ଜୀବନରେ ମାନେ ସକାଳୁ ଉଠିଲେ ଆମେ କାମକୁ ଯାଉଛେ ଯିଏ ଯାହା କାମ କରୁଛନ୍ତି ହଁ ଆମେ ତ ଯାଉଛେ ତେଣୁ ଆମ କୁ ତାପରେ ଆମକୁ ପୁଷ୍ଟିଦାୟକ ଖାଦ୍ୟ ଯେଉଁଟା ଆମକୁ ସବୁବେଳେ ଭଲ। ଆମେ ବାହାର ଜିନିଷ ତ ଏତେ ଖାଇବା କଥା ନୁହେଁ ହେଲେ ବି ଆମେ ଟିକେ ଟିକେ ଖାଇ ଦେଉଛନ୍ତି। କିନ୍ତୁ ଆଜିକାଲି ତ ଆପଣ ଜାଣିଛନ୍ତି। ବାହାରେ ଖାଲି ସେ ଆଳୁଚପ ବରା ସିଙ୍ଗଡ଼ା ପୁରୀ ଏଯାକ ମିଳୁଛି। ସବୁ ସମସ୍ତେ ପ୍ରାୟତଃ ସକାଳେ ସେଇ ଛି କା ଦୋକାନରେ ଜଳଖିଆ ଦୋକାନରେ ଭିଡ଼ କିନ୍ତୁ ଆମେ ଟିକେ ଯେମତି ଇଏ ଖାଇବା କଥା ମାଣ୍ଡିଆ ଟା ସବୁଠୁ ଭଲ।
ସମସ୍ତେ ସମସ୍ତେ ଚାହୁଁଛନ୍ତି କିଛି ଛି ମାନେ ଯେମିତି ଆମେ କିଛି ମାନେ ବିନା ପରିଶ୍ରମରେ ସବୁ ଜିନିଷ ଆମକୁ ସୁବିଧାରେ ମିଳିଯିବ। ଆଉ ଏବେ କଣ ହଉଛି କି ଯେ ନିଜ ଶରୀର କ ତଥାବି ଭାବୁନାହାନ୍ତି ମାନେ ଯେମିତି ଖାଲି ମାନେ କାମ ଚଳିଲା ଭଳିଆ ମାନେ ଖାଇ ଦଉଛନ୍ତି। ଯୋଉଠି ନାଇଁ ସେଇଠି ଆଉ ଦେଖନ୍ତୁ ସେଇଟା କଣ ହଉଛି କି ଯିଏ ଯୋଉ ହୋଟେଲ ମାନଙ୍କରେ ଆଜ୍ଞା ହୋଟେଲ ମାନଙ୍କରେ ବି ତ ସିଏ କଣ ଅ ମାନେ ସବୁ ଜିନିଷ କଣ ଏମିତି ମାନେ ସଜ ଦଉଥିବ କି କଣ ବାସି ଦଉଛି ତ ଆମେ କହିପା
ହଁ ନିହାତି ନିହାତି ସେଟା ସେମାନେ ମାନେ ମାନେ ସେଇଟା ଜମା ବି ଭଲ ସେମାନେ ଆମେ ଭଲଟା ଦଉଛନ୍ତି ବଲି ଆମେ ଫ୍ରେଶଟା ଦଉଛନ୍ତି ବୋଲି କେବେ ବି ଜାଣି ଭାବିବାନି। କାହିଁକିନା ସେମାନେ ରାତିର ତରକାରୀ ବି ସେଟାକ ବଘାରିକି ସକାଳୁକୁ ବି ଦେଇ ଦେଉଥିବେ। କି ତାଙ୍କର ବିକ୍ରି ହେଇଯାଉ ବୋଲି ସେଥିପାଇଁ ଆମେ ନିଜ ପାଇଁ ନିଜକୁ। ଧ୍ୟାନ ରଖିବାକୁ ପଡ଼ିବ ଆଉ ହଁ।
ଆଜ୍ଞା ଆଉ ତାପରେ ଦେଖନ୍ତୁ ଏଇ ଯେମିତି ହେଲା କି? ମାନେ ଆମେ ଖାଇଦେଲେ ମାନେ କିଛି ଯାଇ ଯାଇକି ବାହାରେ ସିଙ୍ଗଡା ଖାଇଲେ କି ପୁରୀ ଖାଇଲେ ଏସବୁ କଣ ହଉଛି? ମାନେ ଅଟାରେ ସକାଳୁ ସକାଳୁ ହଉଛି କଣ ଆମକୁ ଟିକେ ମାନେ ତେଲ ଜିନିଷ ଖାଇବାର ନାହିଁ। ମାନେ ନିଜ ସ୍ୱାସ୍ଥ୍ୟ ପାଇଁ।
ପାଇଁ ହୋଉ।କିନ୍ତୁ ସେମାନେ ଆମେ ଅନ୍ୟମାନେ ଖାଉଛନ୍ତି। ସେଟା ସେଟା କିନ୍ତୁ ଖାଇବା କଥା ନାହିଁ ଆମେ ହଁ କେତେବେଳେ ଏବେ ଏମିତି ପର୍ବ ପର୍ବାଣୀ ହେଲେ ଆମେ ଘରେ ନିହାତି ବନଉଛେ ପୁରୀ କରିବା ତରକାରୀ କରିବା ଏବେ କିଛି ଭଲ ଜିନିଷ ହେଲେ ଘର ପ୍ରତିଷ୍ଠା ହଉ କି ଯାହା ହଉମ ଉଠା ତ ନିହାତି ଘରକୁ ଆସିବ ଦେଖିକି ସେଇ ସାରେ ଆମେ ଦେଖିକି କରିବା ଆଉ ସେ ଶୁଭ ଜିନିଷରେ ତ ଆମର ମିଠା କ୍ଷୀରି ସବୁବେଳେ ହେଇ ଥାଏ ଜାଣିଥିବେ ତେଣୁ ସେଇଟା ତ ନିହାତି ହେବ କି ତ ତଥାପି ନିଜକୁ ଟିକେ ଖାଇବାକୁ ଟିକେଇ ଯାଇ ଜାଗ୍ରତ କରିକି ଖାଇବାର ଅଛି। ଆମ ଦେହ ବି ସୁସ୍ଥ ରହିଲେ
ତାପରେ ଏବେ ବି ଆଜ୍ଞା ଏବେ ବି ଯେମିତି ମାନେ ପରିବା ଆଉ ଫଳମୂଳ ର ଦର ଦାମ ଯେମିତି ବୃଦ୍ଧି ତ ହେଇ ଚାଲିଛି ତ ମାନେ ସମସ୍ତେ ତ ଏତିକି ମାନେ ପୁଷ୍ଟିକର କିସ୍ ମାନେ ଖାଇବା ମାନେ ଖାଇ ପାରିବେନି ଯେମିତି ତାର ଦାମ ମାନେ ବଢି ଚା ଚାଲିଛି।
ହଁ ବହୁତ ଦାମ୍ ବଢ଼ିଛି ହଁ ସବୁ ବିଷୟରେ ଦାମ୍ ବଢ଼ିଛି ସବୁ ଠୁ ମାନେ ଆମେ ବି ନିଜେ ବି ଯଦି ଚାହିଁବା ଘରେ ସବୁଠୁ ଭଲ ଅମୃତଭଣ୍ଡା କଣ ଆମେ ପାଚିଲେ ବି ଖାଇପାରିବା କଞ୍ଚାରେ ବି ଖାଇପାରିବା। ସେ ଗଛ ବି ଲଗେଇ ପାରିବା ତେଣୁ ସବୁ ବିଷୟ ଧ୍ୟାନ ଦେବାକୁ କୁ ପଡ଼ିବ ଆ ତାପରେ ଆମେ ମାଣ୍ଡିଆଟା ସବୁଠୁ ଭଲ। ମାଣ୍ଡିଆଟା ଯଦି ଆମେ ରାତିରୁ ବି ଯଦି ଯାଉ ବନେଇକି ରଖୁଛନ୍ତି ତାହେଲେ ସକାଳୁ ବି ଖାଇ ପାରିଵ ପେଟ ବି ଥଣ୍ଡା ହେବ।ସେଇଟା ଦେହ ପାଇଁ ବି ଭଲ।
ଆଉ ତାପରେ ମାଣ୍ଡିଆରେ ଆଜ୍ଞା ଆଉ ମାଣ୍ଡିଆ ଟା କଣ ହଉଛି କି ଯେ ଯେମିତି ଆପଣ କହିଲେ କି ତାପରେ ତାର ଆମେ ସୁପ୍ ବନେଇକି ମାନେ ଇ ପାରିବା ମାନେ ବିଭିନ୍ନ ପ୍ରକାର ମାନେ ଯୋଉ ମାନଙ୍କୁ ଭଲ ଲାଗେ ସବୁ ମାଣ୍ଡିଆର ସେଇଟା କଣ କି ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ଆଉ ତାପରେ ଏବେ ତ ଏବେ ତ ଯେମିତି ସେ ମାଣ୍ଡିଆ ଲଡୁ ବି ପଳେଇ ଆସିଲାଣି ସେ ସବୁ ବି ଆମେ ଖାଇପାରିବା।
ହଁ ତାପରେ ସବୁ ସୁପ୍ ଯଦି ବନଉଛନ୍ତି କହିଲେ? ସବୁ ପ୍ରକାର ଭେଜି ମାନେ ପରିବା ବି ପଡିଲା ସେଟା ବି ଆହୁରି ପୃଷ୍ଟିକର ହେଇପାରିବ ହଁ ସେମିତି ଆଉ।
ସେଥିରେ ଆପଣ ମିଶେଇ ପାରିବେ କି ଯେମିତି ହେଲା ମାନେ ଗାଜର ଟିକେ ହଉ। କି ଟିକେ ସେଇ ଆଜ୍ଞା।
କୋବି ବି ପଚା ହେଲେ ପକିପାରିବା ଛୋଟ ଛୋଟ ଛୋଟ କାଟିକି ଯାହାବି ଆମର ପରିବା ଯାହା ଆମେ ଗାଜର ବିଟ୍ ବି ପକେଇ ପାରିବା ହଁ ହଁ ସେମିତି ଓକେ ହଁ।
ଞ ଆଉ ପ୍ରଥମେ ଆମର ମୁ ମୁଖ୍ୟତ ରହିଲା ଯେ ନିଜେ ନିଜର ସ୍ୱାସ୍ଥ୍ୟ ର ଯଦି ଆମେ ଧ୍ୟାନ ନ ରଖିବା ଆଉ ଯଉ କରିବା ଟିକେ ମାନେ ନିଜର ଯେତେ ମାନେ ଦୈନନ୍ଦିନର ଜୀବନର ବ୍ୟସ୍ତବହୁଳ ଜୀବନରୁ ଟିକେ କିଏ ସମୟ କାଢିକି ନିଜ ପାଇଁ ଆମେ ଚିନ୍ତା କରିବା ତାହେଲେ ଆମେ ଉତ୍ତମ ଭବିଷ୍ୟତ ଗଢିପାରିବା ।
ଗଢିପାରିବା । ତାପରେ ଆମର ତାପରେ ଆମର କଣ ଲେମ୍ବୁ ପାଣି ହଉ ଏ ରଷ ହେଲା କି ଆମେ ଯେତେ ଆମର ମାନେ ଯେଉଁଟା ପ୍ରାକୃତିକ ଜିନିଷ ଯାକ ଯେଉଁଟା ମାନେ ଆମର କିଛି ବାହାର ଜିନିଷ କିଛି ମିଶୁନି ଏବେ ଆମେ ବାହାରେ ଜୁସ୍ ପିଇଲେ ପ୍ୟାକେଟ୍ ଜୁସ୍ ମାନେ ଯଦି ପିଉଛନ୍ତି କହିଲେ ସେଥିରେ କେତେକଣ ମିସ୍ ଉ ସେମାନେ କେତେ ମାନେ ମାନେ ରାସାୟନିକ କେତେ କଣ ମିଶି ସେମାନେ ସେଟା ପ୍ରସ୍ତୁତ କରୁଛନ୍ତି ବେଶୀ ଦିନ ରହିବାକୁ ପାଇଁ କିନ୍ତୁ ଆମେ ଘରେ ଲେମ୍ବୁ ପାଣି ହେଲା ଭୁସି ମିିଶ୍ରି ହେଲା ଆମେ ଯେଉଁ ନାଣ୍ଡି ବଗୁଲି ହେଲା ଆମର ଯେଉଁ ସେଇଟା ସବୁ ଚିଆସିଠ ପେ ଏଇଗୁଡ଼ା ସେଗୁଡ଼ା ସବୁ ଆମେ ଆର ନିଜେ ହଁ ନିଜେ ଘରେ ବତୁରେଇକି
ଆଜ୍ଞା ତାପରେ ଆମକୁ ଯେମିତି ଥିଲା କି ସପୁରୀ ହଉ ନିଜ ଯେମିତି ବଗିଚାରେ ହେଇଥିବ ତ ସେ ସବୁ କ ତମେ କଣ କି? ମାନେ ଫଳ ରସ ତାଠୁ ବାହାର କରିକି ଆମେ କଣ ସେଇଠି ମେ ପ୍ରକୃତିରୁ ପାଇଲୁ ତ ସେଇଟା ହଉଛି ଆମେ କଣ? ହେଲା ତ ସେଠି କିଛି ମିଶିଲାନି ଆମେ ନିଜ ଇଛାରେ ତାକୁ ବନେଇଲେ ଆଉ
ନିଜ ହେଇସିଲୁ ଆମେ ହଁ ସେଇଟା ତାପରେ ଆମେ ଯୋଉ ପେଜର ତୋରାଣୀରେ ଆମ ଆଗ କାଳରେ ଆମେ ତୋରାଣ ବି ପିଉଥିଲେ ନା ତୋରାଣୀରେ ଟିକ କି କଞ୍ଚଲଙ୍କା କି କଣ ହଁ ହ୍ୟାଲୋ ହାଲୋ ହଁ ହଁ ହଁ ହ୍ୟାଲୋ
ହଁ ଦିଦି ମୁଁ ମୁଁ ଆଉ ଟିକେ ଆମେ ଆଉ ଟିକେ ପରେ କଥା ହବା ।
ହଁ ହଁ ହଁ ହଉ ଠିକ ଅଛି ହଁ ହଁ ମୋର ବି ଟିକେ କାମ ଅଛି । ଅଛି ମୁଁ ଆ ଟିକିେ ପରେ ନହେଲେ ଆପଣଙ୍କୁ କରୁଛି ହେଲା ହଉ ଠିକ୍ ଅଛି ହଁ ।